ହଉ
କଣ କରୁଛୁ।
କିଛି ନାଇଁ ଏଇ ବସିଛି ଆଉ।
ଖାଲି ବ, ମୁଁ ବି ବହିଛି।
କାମଧନ୍ଦା କିଛି ନାଇଁ କି ତୋର।
କାମ କରିସାରିଲିଣି ନା, ଆଉ କଣ କାମ ରଖିକି ବସିବି।
କାମ, କଣ କାମ କରିସାରିଲୁଣି କହିଲୁ।
କାମ, ବାସନ ମାଜୁଥିଲି ବା ସକାଳେ।
ଆା ଜମା ଏତିକି ବାସନ ମାଜୁଥିଲୁଦିଟା ଖଣ୍ଡେ ବାସନଥିବ, ତାକୁ ମାଜି ଦେଇ କହୁଛୁନାମୋ କାମ ସରିଗଲା।
ବାପା ଅଫିସ ଗଲେ, ପଖାଳ ଖାଇବୁବୋଲି ମା ପକ୍ ପଖାଳ, ଶାଗଭଜା ଏରା ସବୁ କରିଥିଲା ଦେଲା ଖାଇବାକୁ ମୁଁ ମନା କଲି ମୁଁ ଖାଇବିନି। କାଲି ରାତିରେ ପିଠା ଛଣା ହେଇଥିଲା, ଥିଲା ମୁଁ ସେଆକୁ ଖାଇଥିଲି।
ହୁଁ
ମତେ ଜବରଦସ୍ତି କହିଲେ ଖା, ଖା ମା ଜବରଦସ୍ତି ଟାଣିକି ଆଣି ମୋତେ ଖୁଆଇଦେଲା। ଖୁଆଇଦେଲା ବାପା ଯିବେ ମା ଉଠିକି ପଳେଇଲା ଖାଇବା ପାଖରୁ, ମୋ ଖାଇବବି ସରିଗଲାଣି। ମା କହିଲା ବାପାଙ୍କ ଅଇଁଠା ଟା ନେଇ ଯା ମାଜିଦବୁ। ମୁଁ ଯେତିକି ଅଇଁଠା ଥିଲା ଗୋଟେଇ ଗାଟେଇ ନେଇ ପଳେଇଲି ମାଜି ବୋଲି ଜୁଲ ଦିଦି ଖାଉ ଦିଦି ଖାଉଥିଲା, ମୁଁ ପଳେଇଲି ବା ଯୋଉ ରୋଷେଇ ଘରକୁ ବାସନ ମାଜିବି ବୋଲି। ବା ବାସନ ମାରୁଥିଲି ଦିଦି ଭାବିଲା, ମାନେ ଗୋଳ୍ ମୁଁ ମାଜୁଛି ଜଲଦି ଜଲଦି ଆଣିକି ମତେ ଦେଇଦବ, ମୁଁ ମାଜିଦେବି ତା ବାସନ ଆଉ।
ହ
ସିଏ, ଚାଲାକକୁ ମୁଁ ଆହୁରି ଚାଲାକ, ମୁଁ ଜଲ୍ଦି, ଜଲ୍ଦି ବାସନ ମାଜିକି ସି ଠିକ ଯାଇ ପହଞ୍ଚିଲା ବେଳକୁ ମୋଆପ ତୋ ଦେଇ ଛିଡା ହେଇଛି।
ବୁଦ୍ଧିବ ନାନେ ଓଡିବା। ଉରିଟି ଚୁଦ
ଆଉ କଣ?
ଭଲ ହେଲା, ତମ ବୁଢୀ ଦିହ ଠିକ ଅଛି ନା?
ଆମ ବୁଢୀ ଯାହା ହଉଚିଲ ମା ଆଉ କଣ କହିବି, ସେମତିିଚିଲଉଛି ଅଛି, ଅଛି।
ହୁଁ, ଆଉ ବୁଢି ଭତା ପାଉଛି ବା।
ହୁଁ ଟେନସନ୍।
ହୁଁ, ସେଇ ଦଶ ହଜାର ଲେଖାଏଁ ମାସକୁ।
ମୁ ଜାଣିନି।
ତୁ ଜାନ୍ ତୁପା ନିଜେ କହୁଥିଲୁ ଦଶ ହଜାର ଲେଖା ମାସକୁ ପାଉଛି।
ମୁଁ ତତେ କହୁଥିଲି, କୋଉ ଦିନ କହୁଥିଲି?
ହୁଁ ଯାଇଥିଲି ତମ ଘରକୁ ଦିନେ।
ହଁ ମୁଁ ଜାଣି ମାନେ, ପାଉଥିବ ମୁଁ ଜାଣିନି।
ଓହୋ, ତୁ କାଇଁଜାଣିବୁ ତୁ କଣ ଘରର ଛୁଆ?
ମୁଁ ତାକୁ ନେଇକି ଯାଏ ହଁ ଦଶ ଥର ହେଇଥିବ କାହିଁ କହିଲୁ? ମୁଁ ଯେତେବେଳେ ନେଇକି ଯାଏ ତାକୁ ଗାଁକୁ ପଇସା ଉଠେଇବା ପାଇଁ ଏକାଥରେ ଆମେ ଦି ତିନି ମାସରେ ଉଠାଉ। ମୁଁ ତ ପଇସା ଉଠାଏ ନା ମୁଁ ଖାଲି ଯାଏ ସାଙ୍ଗେରେ। ମୁଁ ଖାଲି ଯାଏ ଏଇଥିପାଇଁ କାଳେ ମତେ କିଛି ଭାଗ ଦେବେ।
କିନ୍ତୁ ଯୋଉ ଆଶାରେ ଯାଉ ସେ ଆଶା ରୁହେ ନା।
ହଁ।
ଆଶାର ଆଶା ଆକ୍ଚୁଆଲି ରଖିବା କଥା ବୁଝିଲୁ।
ହଁ ବଡ ଦିଦି ଥିଲା ବେଳେ ସିଏ ପଇସା ଦିଅନ୍ତିି ନି ବୋଲି ସେ ତା ତାର ସିଆଡୁସେଥିପାଇଁ ଏକାଥରେ ଉଠାଇବ ସିଆଡେ ଡ୍ରେସ୍ ଫ୍ରେସ୍ କିଣିକି ପଳେଇଆସିଥିବ।
ଇରେ କେମିତିବି
ଏଇଠି ଆମ ଗାଁରେ, କଣ ଆମ ମାର୍କେଟା ବଡ ମାର୍କେଟା ହେଲା। ବୋହୁତ ବଡ଼ ବଜାର ଆମର। ସିଏ ସେଇଠି ଆଇ ର ପଇସା ଉଠାହବ। ସିଏ କଣ କରିବ ସାଙ୍ଗେ-ସାଙ୍ଗେ ସେଉଠୁ ଯିବ ଡ୍ରେସ୍ କିଣିବ ଆସିବ। ଆଇଲା ବେଳକୁ ଘରକୁୁ ସାଙ୍ଗ ରେ ଡ୍ରେସ ଧରିକି ଆଇଥିବ।
ତୋ ବଡ ଦିଦିି କେମିତି ଉଠିବ ସେ ପଇସା ଟାକୁ?
ଆଇ କି ନେଇକି ଯାଉ ପା ଆମେ ଏଠୁ। ସାଙ୍ଗରେ ନେଇକି ଯାଉ। ଏବେ ଆଉ ଯାଉନି ଏବେ ଏ ଟି ଏମ୍ କରିଦେଇଛୁ ହାଁ।
ଏବେ ଟିମ୍ କରିଦେଇଛୁ।
ଆଛା। ଆଉ କଲେଜରେ କଣ ମିଳିଲାଣି କିବେ ଲିଭିଙ୍ଗସାର୍ଟିଫିକେଟ ହରିକା?
ନା ମ ମିଳିନି ମିଳିଲେ ଚା ପଠେଇବେନି ଇଏ।
କୋଉ ଘର ପଟେ?
ଆଁ
କଉଥିରେ ପଠେଇବେ?
ତମ ଗ୍ରୁପ୍ ରେ ଆସିବ ମେସେଜ୍।
ସିଏ ମୋ ସାଙ୍ଗ ଗୋଟେ କଣ ଯାଇଥିଲା କଣ ଲିଭି ସାର୍ଟିଫିକେଟ କଣେଇଛି କେ କହିଲ ମୁଁ କେତି
ନାଇଁ ଆମର ମିଳିନି। ପ୍ଲସ ଟୁ ପିଲାଙ୍କର ମିଳିଲାଣି। ସେମାନଙ୍କ ତାଙ୍କର ଆଡମିସନ ହେଲାଣି ନା ଆମର ତ ହେଇନି ଏପର୍ଯ୍ୟନ୍ତ ଆଉ ମୁଁ କଣ ଦେବେ।
ହୁଁ ଆଉ କଣ କରିବୁ?
ମୁଁ ପିଜି କରିବି।
କଉଡ଼
କଣ କହିଲୁ?
ଚଣ୍ଡିଖୋଲ ରେ କରିବୁ।
ଦେଖି। ଦେଖିଆ ଏଣ୍ଟ୍ରାନ୍ସ ଦେଇଛି କୋଉଠୁ ଆଉଛି ଦେଖିବା ଯଦି ନହେଲା ତାହେଲେ ଇଗ୍ନୋର କରିବି ଆଉ।
ହଁ
କ
ଆ
ଆଉ ତୁ କଣ କରିବୁ?
କିଛି ନାହିଁ। ଚାକିରି ବାକିରି ଉଣ୍ଡାଲୁଛି ମିଳୁନି ଆଉ। ଯୋଉଠି ଇଣ୍ଟରଭୁ ଦବାକୁ ଯାଉଛି ସେଠି ଧକ୍କା ଧକ୍କା ଦେଇକି ବାହାର କରିଛନ୍ତି।
ଆର୍ ଟେନସନ ନେଇଗଲିଣି, କଲେଜ ଥିଲା ଭଲ ଥିଲା।
କଲେଜ୍ ସରିବ ସବୁ ପ୍ରକାର ଟେନସନ୍ ମୁଣ୍ଡ
ହଁ ସତ କଥା ଭାରି ଇଏ ନାଗୁଛି।
ପୁଣି ଥରେ ଆଙ୍କ ମୁଣ୍ଡ ବିନ୍ଧିଲାଣି। ମୁଁ କଣ କରିବି ମୋ ସାନ ଭାଇଟା କୁ କେମିତି ପଢେଇବି ମୋ ମୁଣ୍ଡ ଖରାପ୍ ହେଲାଣି। ବାପାଙ୍କର ଏଜେ ହେଲାଣି ପଞ୍ଚାବନ ଛପନ ଔଷଧ।
ହୁଁ।
ତାଙ୍କ ଚାକିରି ଆଉ କଲା ବେଳକୁ କେତେ ମାତ୍ର ଚାରି ବର୍ଷ।
ହୁଁ
ତାହେଲେ, ବି ଗୋଟେ ଷାଠିଏ ଗୋଟେ ଦରକାର ନା ନହିଁ ଷାଠିଏ ଭିତରେ। ଯା
ତୁ ତମ ଘରର ବଡ ପୁଅ ନା?
ଚାଲ ପୁରା
ତା ଭ
ଏବେ ସବୁ ଦାୟିତ୍ଵ ତୋ ଉପରେ।
ତା ପୁଣି ସବୁ ଛୁଆ, ସେ ପାଞ୍ଚଟା ଆଙ୍କ ଛୁଆ।
ହୁଁ!
ଚାଲେ ସବୁ ବୁଝାବୁଝି ପୁଣିକରିବୁ ନା ତୁ ଯେତେ ଯୋଉଠି ତୁ ଚାକିରି କରିଥା। କିଛି ତ ଅସୁବିଧା କଣ ହେଲା ତାପରେ । ବାପାନା ବାହାରିଆ କହୁଛନ୍ତିଦି କଣ କରୁଥିବେ କାହାକୁ ପଠେଇବେ ମତେ ପଠେଇବେନ ଆଉ।
ହଁ।
ପ୍ୟାରେଣ୍ଟସ ମିଟଟିଙ୍ଗରେ ଗଲେବି ।
ସ୍କୁୁଲରେ
ଯିବାକୁ ପଡିବ ଆଉ।
ହଁ ମୁମ ତବେଳେ କହୁନି କଣ ଇଂଲିଶ ରେ ସବୁ ଏରା। ଇଂଲିଶ ଟୁ
ଆଜି ପର୍ଯ୍ୟନ୍ତ ମୋର କେବେ ପ୍ୟାରେଣ୍ଟସ୍ ମିଟିଂ ନା ଆମ ଘର ଲୋକ କେହି ଯାଇନନ୍ତି।
କାଇଁ?
କେଇ ଜାଣନ୍ତିନି ତ।
ହଁ।
କଣ ଯିବେ କେହି ଯାଆନ୍ତିନି।
ହ। କାଲି ମୋ ସାନ ଭରେ ଠଟିଫିକେଟ କଣ ମିଳିଲା ଏଠି ପ୍ଲୁସ ଟୁ ସାଟିଫିକେଟ ଆଦର୍ଶରେ।
ହୁଁ
ସେଠୁ ସେ ଯାଇଥିଲା ଏମିତି ବର୍ଷାରେ ତାର ମଧ୍ୟ ଯାଇଥିଲୁ ଏଠି ମିଟିଂ କଲେ ଗୋଟେ। ପଳେଇଆସିଲି ଏଠିକି ମାମୁ।
ହୁଁ
ରହିଲି ସେଇଠୁ ଆଇଲା କହିବା ଯାଉଛି ମୋର। ତ ଥଣ୍ଡା ହେଇନା ପ୍ରବଳ ସେ ବୁଝିଲୁ ନାକ ପାଖରୁ ବ୍ଲଡ଼ ବାହାରିକି ମାନେ ପୁରା ଉଦା। ଏଇଟା ଦିନେ ଅଛଛି କି ନ ଅଛି
କାହିଁ ତୁ ଯାଉନୁ ଦେଖଉନୁ? ରୋଗ ଅଛି ମାନେ ତାର। ଚି କିତ୍ସା ବି ଅଛି ହେଲା, ସେମିତି ନାହିଁ ଯେ ଖାଲି ରୋଗ ହେଇଯିବ ମାନେ ମରିଯିବ ଲୋକ।
ଅପରେସନ୍ ଅପରେସନ୍ କରିଛି ଅପରେସନ୍ କରିବା
ଅପରେସନ ନେଇ ଯାଉନୁ କରଦଉଁନୁ।
ଅପରେସନ ଏବେ କଲେ ହିନା କି ମତେ ସେଏ ଡକ୍ଟର କହିଲା ତତେ ବସିବାକୁ ପଡିବ ବେର୍ସ ଦେଢ଼ ବର୍ଷ ଘରେ।
ତ ତୋ ନାକରୁ ବ୍ଲଡ଼ ଟା ପଡୁଛି ତ ତୁ କରିଦବୁ ନା।
ଆରେ ଏତେ ଆଗରୁ କଣ୍ଟିନ୍ୟୁ ବାହାରଥିଲା, ମେଡିସିନ ଫେଡିସିନ କାହିଁକି ସେ ସବୁ କମିଗନ। କିନ୍ତୁ ଏବେ ଯୋଉ ଅତିରିକ୍ତ ହଣ୍ଡା ଯୋଉ ହେଯଉଛି ମଝିରେ ମଝିରେ, ହେଲା ଆମ ଭିତର ଥଣ୍ଡାଟେ ବାହାରକୁ ପଳେଇାଉଛି ହଠାତ୍ କିଣି ମାନେ। ଦିଇ ତିନି ମାସରେ ଥରେ ଏମିତି ଥଣ୍ଡା ହଉଛି ହେଲା। ସେ ଦି ତିନିମାସ ଭିତରେ ଟିକେଟ ହେଇକି ଯେତେଳେ ବାହରେ ସବୁ ବ୍ଲଡ ଠିକ୍ ନାହିଁ। ଯୁଆଡେ ଯୋ ଥରେ ଯୋଉ ଥଣ୍ଡାଟା ହଉଛି। ସେ ଭାଇ ପରା ଯା ଜାରା ଖାରା। ନାକରୁ ବ୍ଲଡ଼ ବାହାରିବ ଯେ ସିଧା ତଳକୁ କରୁଚି। ହଉ ଠିକ୍ ଅଛି ତ ପାଖରେ ଥିବ ଯଦି ତତେ ଉଠେଇଦବ ନ ହେଲେ ନାହିଁ ସେଇଠି ଏ ପାଞ୍ଚ ମିନିଟ ପରେ ଇଏ ଉଠିବ ଅଟମେଟିକ୍।
ହଁ ହାଲୁ।
ହଁ।
ଯାହା ବି ହେଲେ ଯାଇକି ଦେଖେଇବୁ ନା ମେଡିସିନ ଫେଡିସିନ ଖାଇବୁ ନା ଆଉ।
ଆରେ ସବୁ ଦେଖେଇଦେଇଚି ସବୁ ଦେଖେଇ ଦେଖେଇ ଆଇଚି ତ ସେମିତି କହିଥିଲା କରିବାକୁ ସିଏ ସବୁ କରିବୁ ଯେ ବର୍ଷେ ଦେଢ ବର୍ଷ ପର୍ଯ୍ୟନ୍ତ ଘରେ ବସିକି ପଢିବୁ। ଏମିତି ଚାରିଆଡ଼ୁ ଦେଖିଲେ ବର୍ଷେ ଦେଢ ବର୍ଷ। ଯୋଉ ଗୋଟେ ଗୋଟେ ଜେଗାରେ ସେଣ୍ଟାଲ କୋଟ ହେଇଯାଇଚି।
ହୁଁ ସେଟେଲ ହବା ଦେକ୍ ପଛରେ ବି ଚାପ୍ ପଛରେ ବି ଚାହିଁଲେ ତୁ ରହିପାରିବୁ ହେଲେ ଆଗେ ଦେହଟା କଥାଟା ଆଉ।
ଶୁଣୁ ଦେଖ୍ ମୋ କଥାଟା ଶୁଣିସାରେ ଗୋଟେ ଜେଗାରେ ତୁ ଏକ୍ସପ୍ରେନ୍ସ ହେଇଗଲୁ।
ହୁଁ।
ଏକ୍ସପ୍ରେନ୍ସ ତୋର ନେଇଗଲେ ସେଟାକୁ ଦାଣ୍ଡ ତୁ ଯଦି ଚାକିରିଟାକୁ ଛାଡି ଅପରେସନ କରିକି ବର୍ଷେ ଦେଢ ବର୍ଷ ଘରେ ହଉଛି ସେ ଏକ୍ସପିରିନ୍ସ ଟା ତୋ ଘରେ ଥିବ।
ହୁଁ।
ପେଣ୍ଡିକ୍ ତାପରେ ବନେଇ ସାରିଲା ପରେ ତୁ ଯୁଆଡେ ଜାଇ ଚାକିରି କଲୁ ତାହେଲେ ଏକ୍ସପ୍ରେନ୍ସ ଅନୁସାରେ ତତେ ଅଧିକା ମିଳୁ।
ହେଇଥିବ।
ଭଲ ଆଉ।
ଏମିତିରେ ଦେଖିଲା ବେଳକୁ ସିଏ ହାତରୁ ଖସିଯିବ ତା କଥା କହୁଛି ବୁଝିପାରୁଛୁ।
ହଁ। ବୁଝିପାରୁଛି ବୁଝିପାରିବିନି କେମିତି।
ବାହାଘର ଠିକ୍ ଟାକ ହେଲେ ପଲାଙ୍ଗ ବଜାର ମାହଲ ହେଇଛି। ସମ୍ ଝେ।
ହଉ ଶୁଣୁ ତୁ ରଖ୍ ମୁଁ ଟିକେ ଛାଡ଼ିକି ଫୋନ୍ କରୁଛି ହେଲା।
ଆଚ୍ଛା ଆଚ୍ଛା ହଉ ହଉ।
ହୁଁ।